ନମସ୍କାର ନମସ୍କାର।
ଜିନିଷରେ କଥା।
ହ୍ୟାଲୋ।
କୁଇଜ୍ ବିଷୟରେ କଥା ହବା।
ହଁ। କୁହନ୍ତୁ କିଛି ପଚାରନ୍ତୁ କଣ କହିଲେ।
ମୁଖ୍ୟମନ୍ତ୍ରୀ କିଏ?
ଓଡ଼ିଶାର ମୁଖ୍ୟମନ୍ତ୍ରୀ। ମୋହନ ଚରଣ ମାଝୀ।
ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ କିଏ?
ହଁ ପ୍ରଧାନମନ୍ତ୍ରୀ ଦାମୋଦର ଦାସ ମୋଦି।
ରାଷ୍ଟ୍ରପତି? ରାଷ୍ଟ୍ରପତି କିଏ?
ରାଷ୍ଟ୍ରପତି ଦୌପଦୀ ମୁର୍ମୁ।
ବିନା ପଇସାରେ ହଷ୍ଟେଲ।
ବିନା ପଇସାରେ ହଷ୍ଟେଲ ଜେଲ।
ପଇସା ଦେଇ ବନ୍ଦୀ ହେବା ସ୍ଥାନ।
ହୁଁ ଏଇଟା ହବ ସିନେମା ହଲ।
ଜିମ୍ କମ୍ କରିବାରେ ମାଗଣା ଔଷଧ।
ହୁଁ ନା ଜାଣିନି ଏଇଟା।
ବିନା ପାସ୍ପୋର୍ଟରେ ବାହାରକୁ ଯିବାର ମାଧ୍ୟମ।
ମୃତ୍ୟୁ।
ବିନା ଦରମାରେ ଚୌକିଦାର।
ନା ଜାଣିନି।
ଆଲା ଗାର ଆଲତ୍ମାରି ଆଲରାମ୍।
ଓହୋ। ଗାଁ ର ଆଲାରାମ୍।
ହୁଁ ଆଜି
ଚଷ୍ମା।
ଓକିଲର ରୋଜ୍ ଗାରିଆ ପୁଅ।
ହଁ ଏଇଟା ହୋଉଚି ଝଗଡା।
ବିନା ପଇସାର ଫିଲ୍ମ୍। ବିନା ପଇସାରେ ଫିଲ୍ମ। ବିନା ପଇସାରେ ଫିଲ୍ମ।
ବିନା ପଇସାରେ ଫିଲ୍ମ ଏଟା ସ୍ୱପ୍ନ।
ଭୋଗୀ ମାନଙ୍କ ସଂଗ୍ରାହାଳୟ।
ହସ୍ପିଟାଲ୍।
ଜୀବନର ଶେଷ ଷ୍ଟେସନ୍।
ଏଇଟା ହବ ଶ୍ମଶାନ।
କଳି ଯୁଗର ଅମୃତ।
ନା ଜାଣନି।
ଚା, କଫି କଲର୍ର ଠିକା ଦାର୍।
ନା ଏଇଟା ଜାଣିନି।
ରାତିର ସାଧୁ ବେପାରୀ। ରାତିରେ ସାଧୁ ବେପାରୀ।
ରାତିର ସାଧୁ ବେପାରୀ ଚୋର।
ପାଣି ଢାଳିିଲେ ବିି ଗରମ୍ ରୁହେ। ପାଣି ଢାଳିଲେ ବି ଗରମ୍ ରୁହେ। ପାଣି ଢାଳିଲେ ବି ଗରମ୍ ରୁହେ।
ନାଁ ଏଇଟା ଜାଣିନି।
ହାକରେ ଖାଇଥାଏ। ହାକରେ ଖାଇଥାଏ।
ନାକରେ ଖାଇଥାଏ।
ପିମ୍ପୁଡି। ସତଟି ତାର ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ହୋଇବାର।
ହଁ ହଁ। ତାପରେ
ତାହା କେତେ ଯେତେ ଖାଇଲେ ବି ପେଟ୍ ତାହା କଣ ଯେତେ ଖାଇଲେ ବି ପେଟ ପୁରେ ନାହିଁ?
ନା ଜାଣିନି।
ରାଣ। ତାହା କଣ ଯାହା ତଳ ଉପର ହୋଇଥାଏ କିନ୍ତୁ ହଲି ନଥାଏ?
ନା ଏଟା ବି ଜାଣେନି।
ମାତ୍ରା। ତା କଣ ଯା ମେଡିକାଲ ରେ ପଇସା ଦେବା ପରେ ପଇସା ଦେବାକୁ ପଡେ କିନ୍ତୁ ବାହାରେ ମାଗଣାରେ ମିଳେ।
ପଇସା ଦେବାକୁ ପଡ଼େ ହୁଁ।
ଯାଇ କେଉ ଗାଡିକୁ ଆଗରୁ ଗଢିଥିଲେ ପଛକୁ ମଣିଷ ଗଢିଲା?
ନା ମୁଁ ଏ ଟା ଜାଣିନି ଆଉ କିଛି ପଚାରନ୍ତୁ? ଯେମିତି ଅଲଗା କିଛି ପଚାରନ୍ତୁ।
ଯଦି ରାମା ବାବୁଙ୍କୁ କୁକୁଡ଼ା ମିଶ୍ର ବାବୁଙ୍କ ବାଡିରେ ଅଣ୍ଡା ଦିଏ ତାହେଲେ ଅଣ୍ଡାଟି କାହାର।
ବା। କଣ?
ଯଦି ରାମ ବାବୁଙ୍କ କୁକୁଡା ମିଶ୍ର ବାବୁଙ୍କ ବାଡିରେ ଅଣ୍ଡା ଦିଏ ତାହେଲେ। ଅଣ୍ଡାଟି କାହାର।
ହଁ ଅଣ୍ଡାଟି କୁକୁଡ଼ାର।
ତାହା କେଉଁ ଶବ୍ଦ ଯାହାକୁ ସମସ୍ତେ ଶୁଣନ୍ତି କିନ୍ତୁ? ଆପଣ ଶୁଣି ପାରନ୍ତି ନାହିଁ?
ନିଜର ଘୁଙ୍ଗୁଡ଼ି।
କେଉଁ ଭଲ ଲୋକେ ଖାଆନ୍ତିୁ କିନ୍ତୁ ସେ ଗଛରେ ଭଲ ନାହିଁ? ସଫଲ ସଫଳ। ଏମିତି କିଣ ପାାଣି ଅଛି ଯାଡ ମୁଣ୍ଡ ବିନ୍ଧେ। ଚାର ଫି। ସେମାନେ କିନ୍ତୁ ନୁହେଁ? ସେ ପ୍ରାଣୀ ଶୁଖିଲା ଖାଏ। ସେ ପିଏନି ପାଣି ପେଚା ନୁହେଁ କିନ୍ତୁ ଅ ଦେ ଦେଖେ ସାଖି କଣ ଏଟା?
କଣ? ଆଉଥରେ କୁହନ୍ତୁ କଥା ଟା ଟିକେ ଶୁଭୁନି।
ତା ମାନେ କିନ୍ତୁ ନୁହେଁ ସେ ପ୍ରାଣୀ। ଶୁଖିଲା ଖାଏ ସେ ପିଏନି ପ୍ରାଣୀ। ପାଣି ପେଚା ନୁହେଁ କିନ୍ତୁ? ଅନ୍ଧାରେ ଦେଖେ ସାହାଯ୍ୟ କରେ ସେ ରଖିଲେ ପାଖେ।
ଟର୍ଚ୍।
ମା ଘାସବଣେ ଭରିଲି ଚୋର ନଖ ମୁନେ ତାର ହେଲା ବିଚାର।
ନା ଆଉ ଆଉ ମାନେ ପାଠ ସମ୍ବନ୍ଧୀୟ କିଛି ପଚାରନ୍ତୁ। କୋଉ ବିଷୟରେ ଗୋଟେ କିଛି କୁହନ୍ତୁ ଯେମିତି ଜାବା
ହଁ ମୁଁ ଜାଣିନି ତ ଜାଣିନି ଆପଣ କୁହନ୍ତୁ।
ମୁଁ ଜାଣିନି ଆପଣ ତ ମୋଠୁ ବଡ।
ବାପା ଗୋଡା କାହାକୁ କୁହାଯାଏ। ବାପା ଗୋଡ଼ା କାହା କୁହାଯାଏ।
ନା।
ଜଗନ୍ନାଥ ମନ୍ଦିର କଳା ପାଗୋଡ଼ କାହାକୁ କୁହାଯାଏ। କଳା ପାଗୋଡା କାହାକୁ କୁହାଯାଏ। ଧଳା ପାଗୋଡା କହାକୁ କୁହାଯାଏ।
ଏଇଟା ମୁଁ ଜାଣିନି?
କୋଣାର୍କ ମନ୍ଦିର। ମସଲା ଦୀପ କାହା କୁହାଯାଏ।
କଣ?
ମସଲା ଦୀପ କାହାକୁ କୁହାଯାଏ।
ତତଲା ଦୀପ
ମସଲା ଡିପ।
କାହାକୁ।
ବାଜେ।
ବାଜେ ନା ଜାଣିନି।
ମାଲକାନା ଦୀପପୁଞ୍ଜ। ସୂର୍ଯ୍ୟସ୍ତର ଦେଶ। ସୂର୍ଯ୍ୟସ୍ତର ଦେଶ।
ନା ଜାଣିନି।
ଭାରତର ସ୍ଵାଧୀନତା ଦିବସ କେବେ?
ଉନତା କରିଥିଲା।
ଭାରତର ସ୍ଵାଧୀନତା ଦିବସ କେବେ?
ଶୁଭୁନି କଥା ଆଉ ଟିକେ କ୍ଲିୟର।
ଭାରତର ସ୍ଵାଧୀନତା ଦିବସ କେବେ?
ଅଗଷ୍ଟ ପନ୍ଦର।
ପାକିସ୍ତାନ ର ସ୍ଵାଧୀନତା ଦିବସ କେବେ?
ନା ଜାଣିନି।
ଅଗଷ୍ଟ ଚଉଦ, ଇଣ୍ଡୋନେସିଆର? ଅଗଷ୍ଟ ସତର, ସୁଇଜରଲ୍ୟାଣ୍ଡ ର?
ନା ଜାଣିନି।
ଅଗଷ୍ଟ ଏକ, ଆମେରିକାର?
ଆମେରି
ଜୁଲାଇ ଚାରି।
ହଁ। ହଁ।
ଭାରତର ଜତୀୟ ପତାକା ର ନାଁ ପତକା ରେ ଯୋଉ ସଂଙ୍କେତ ଅଛି ତାହା କୋଉ ସଂଙ୍କେତ?
ଜାତୀୟ ପତକାରେ
ଯୋଉ ଚକ୍ରଟି ଅଛି ସେ ଚକ୍ର ର ନାଁ କଣ?
ଅ ଅଶୋକ ଚକ୍ର।
ପାକିସ୍ତାନରେ ଯୋଉ ଜାତୀୟ ପତାକାରେ ଯୋଉ ଚିହ୍ନଟି ଅଛି ସେଇଟା କଣ?
ସେଇଟା ଅର୍ଦ୍ଧଚନ୍ଦ୍ର।
ଋଷିଆରେ?
ନା ଜାଣିନି।
ତା ହାତୁଡିର ସେଠା, ଇଟାଲୀରେ?
ନା।
ଜର୍ମାନୀ?
ଜର୍ମାନୀଟା ବି ଜାଣନି।
ଗହମ ଫୁଲ।
ଆଜ୍ଞା ନମସ୍କାର ରଖୁଛି।
ହଁ।